ଜୟ ଜ
ଜୟ ଜଗନ୍ନାଥ।
କଣ କରୁଚ ଆଉ
କଣ କରିବି ଆଉ ବଇଚି।
ଖାନା ପିନା ସବୁ ସରିଲାଣି ନା ଅଛି?
ରହୁଚି କି ଆଉ ଖାଇ ସାରିଲୁଣି ଆଉ।
ଆଜି କଣ ହେଇଥିଲା ଆଜି କଣ ଭୋଜନ ହେଇଥିଲା?
କଣ ଭୋଜନ ହବ କିଛି ନାହିଁ ଭାତ ଡାଲି ଆଳୁ ଭଜା ଆଉ।
ଆଉ କିଛି ବିଶେଷ କିଛି କରିନ ଆଉ।
ନା ବିଶେଷ କିଛି ନାହିଁ ଆଉ।
ଆଜି ତ ଭଲ ବାରଟା ଅଛି କରିବ ନା ଆଉ।
ଧର ଭଲ ଯେ କଣ କରବା।
ହଉ କଣ ଚାଲିଚି ଏବେ କଣ କେତେବେଳେ ଶୋଇବ କଣ।
ଆଉ ଟିକେ ହେଲେ ଆଉ। ଆଠଟା ଆଉ
କଣ ପଢାପଢି ଚାଲିଚି ନା କଣ?
ନାଇଁ ପଢାପଢି ନାଇଁ
ଆଉ
ବସିଥିଲୁ ଆଉ
ଆଉ କଲେଜ ଫଲେଜ କଲେଜ ଯିବ ନା କଣ କେବେ କଣ
କଣ କଲେ କାଲି କାଲି ଯିବୁ।
ଅହ ଆଜି କଣ ଛୁଟି ଥିଲା?
ଆଜି ବିଦ୍ୟାଳୟରା ଛୁଟି।
ଅହୋ ଗାଁକୁ ଗ୍ରସ୍ତ କରିବ ନା ସେଇଠିଁ ରହିବ।
ନାଇଁ ବା ଏବେ ଗାଁରେ ଅଛି ପରା।
ବର୍ତ୍ତମାନ ଗାଁ ରେ
ହୁଁ ବର୍ତ୍ତମାନ ଗାଁରେ ଅଛି ଆଉ। ଗୋଟେ ସେପଟେ ସାଇରେ ଭୋଜି ଫୋଜି ହଉଛି ଆଉ। ନାଇଁ ବିକାଶ ଅଛି ଆଉ।
ଉହୁଁ।
ବିକାଶ ଅଛି, ଫିଷ୍ଟ ଅଛି। ସରି, ସରି, ସରି। ଆଜ୍ଞା ଭୁଲ ହେଇଗଲା ଆଉ ଆମେ ସେଇ ୱାର୍ଡ ଟା କହିବାର ନଥିଲା।
ସେମିତି ନାଇଁ ସେମିତି ଚଳିବ କିଛି ଅସୁବିଧା ନାହିଁ ଛାଡ ଆଉ କଣ ହୋଉ ରାମ ଭାଗ କଣ ସବୁ ସରିଲାଣି ନା ଅଛି?
ଆମ୍ବ ଫାମ୍ବ ଆଉ କିଛି ନାହିଁ ପୁରା।
ଜାମୁକୋଳି ସବୁ ପାଚା ପଚି ହେଲାଣି?
ଜାମୁକୋଳି ଏବେ ଚାଲିଛି ଆଉ।
ଆରେ ଆମ୍ବ ଥିଲେ ମୁଁ ଭାବୁଥିଲି ମୋ ପାଇଁ ଟିକେ ପଠେଇ ଦେଇଥାନ୍ତ।
ଆଉ ଆମ୍ବ ଅଛି ଆମ୍ବ ସରି ସାରିଲାଣି ଆଉ।
ପାଚିକି ସବୁ ସରିଗଲାଣି।
ହୁଁ।
ଆରେ ମୁଁ ଭାବୁଥିଲି ଟିକେ ଆମ୍ବ ଟିକେ ଥିଲେ ମୁଁ ପଠେଇଥାନ୍ତି ତମେ ତ ମୋ ପାଇଁ। ମୁଁ ଆମ୍ବ ଖାଇନି ଏଥର ଅଧିକ।
ଏବେ ସବୁ ଚାଲିଛି କଣ ଜାମୁକୋଳି ତାପରେ ପଣସ ଆଉ।
ଓହୋ ପଣସ କଣ ଏତେ ଲେଟରେ ହଉଛି।
ଏଥର ଟିକେ ଲେଟ ହେଇଗଲା ବୋଧେ ଆଉ।
ଆଉ ଗାଁରେ କିଛି ଫଳମୂଳ ତ କିଛି ନାହିଁ, ସେଇ ଆମ୍ବ ପଣସ ଆଉ ନେଇକି।
ହୁଁ।
ଉହୁଁ। ହଉ ଆଉ ଆଗ ଭଳିଆ ଯୋଉ ଯାଉଥିଲେ ଛୋଟବେଳେ ଯୋଉ ଆମେ ଯାଉଥିଲେ।
ଗାଁକୁ ଆସିକି ସବୁ ଖାଲି ପସ୍ତୋଉଚି। ଆଁ।
ଗାଁ ରହିଲେ ଭଲ ନା ଆଉ ପସ୍ତେଇବ କେମିତି। ଗାଁ ରେ ଭଲ ନା ଆଉ ଗାଁଠୁ ଆଉ ଭଲ ଜାଗା କୋଉଠି ଅଛି?
ଠିକ ଠୀକ କିନ୍ତୁ ରା ଠିକ କଥା ସେଟା।
ରହିବା ସ୍ଥାନ ତ ଗାଁରେ ନା ବାସସ୍ଥାନ, ଜନ୍ମସ୍ଥାନ।
ହୁଁ।
ତମେ ଗାଁକୁ ସେମିତି କହିଲେ ହବି କି ଯଦି ଗାଁ ନଥିବ କୋଉଠି ରହିବ ତମେ?
ଠିକ୍, ଠିକ୍, ଠିକ୍।
ସବୁ ଶୁଣି ଆଉଛନ୍ତି କା ଭଦ୍ରରେ କଥାବାର୍ତ୍ତା ଚାଲିଛି ଏଠି।
ସୁବୁନି।
ଏତେ ଭଦ୍ରରେ କେମତି କଥାବାର୍ତ୍ତା ଚାଲିଛି ବୋଲିି ସବୁ ଶୁଣି ଆସୁଛତି ବୋଲୁଛି।
ଓହୋ ଗାଁ ଲୋକ ମାନେ ଟିକେ ଆଶ୍ଚଯ୍ୟ ହେଇଯାଉଛନ୍ତି ନା? ଆରେ ଯାହାତୁ ଯେହେତୁ ଆମେ ଶିଖିତ ଲୋକ ତ ଆମେ ଟିକେ ପଢୁଛେ ପାଠ ତ ଆମେ ସେମିତି କଥା ହବନି ଆଉ କେମିତି କଥା ହେବା।
ଆଜ୍ଞା, ଆଜ୍ଞା ଠିକ, ଠିକ।
ହଁ। ଆଉ ଗାଁର ଆମର ଭାଷାକୁ ନେଇକି ଚଳିଲେ ହବ କି? ଯେହେତୁ ଆମେ ବାହାରରୁ ଯାଉଛେ ନା
ଠିକ, ଠିକ, ଠିକ ବାହାର ଭା ଷା ବି ଟିକେ କହିବାର ଅଛି ନା ଚଳେଇବାକୁ ପଡିବ ଆଉ। ହୁଁ, ହୁଁ ଠିକ, ଠିକ।
ଯଦି ପ୍ରୟୋଗ କରିବା, ତାହେଲେ କେମିତି ହବ ବାହାରେ ଚଳିବ କି ସେ? ଚଳିବନି ନା।
ହୁଁ ହୁଁ ହୁଁ। ଏଥା ଠିକ। କିନ୍ତୁ ଲୋକ ଟିକେ ଆଶ୍ଚର୍ଯ୍ୟ ଆଉ।
ହ ଟିକେ ଆଶ୍ଚର୍ଯ୍ୟ ହବେ। କିନ୍ତୁ ଉଁ ଜ ଆରେ ମଣିଷ ଯଦି ତା ଭାଷା ଚେଞ୍ଜ କରିବନି ମାନେ ବଦଳିବନି ତ କେମିତି ହବ କହୁ?
ହୁଁ ହୁଁ ଆଉ ଗାଁ କଣ ଉନ୍ନତି କରୁ।
ଆଉ ସେଇ ଗାଁ କୁ ତ ସେଇ ଗାଁ ରହିଯିବ ନା। ଆଉ ଆଉ କଣ ବଦଳିବ ଗାଁରେ। କିଛି ତ ଆଉ ଗୋଟେ ବଦଳେବାକୁ ପଡିବ ନା।
ଉଁ ହୁଁ।
ଆଉ କୁଆଡେ ବାହାରେ ଅଛ ନା ଘର ଭିତରେ ହିଁ ଅଛ?
ନାଇଁ ବାହାରେ ଆଉ ବୁଲାବୁଲି ଟିକେ ଆଉ। ଘରେ ତ ପ୍ରବଳ ଗରମ୍ କଣ କରିବା।
ହଁ ଗରମ୍ ତ ଯୋଉ ପ୍ରକାର ହଉଥିବ ଛାଡ ଗାଁରେ। ବର୍ଷା ଫର୍ଷା ହଉନି କି? ଏପଟେ ତ ମେଘ ପାଗ ଉଠେଇକି ଅଛି।
ବର୍ଷା ହଉଚି ଯେ ସେ ଟିକେ ଟିକେ ବର୍ଷା ହଉଚି ଆଉ। ଅଳ୍ପ ଅଳ୍ପ ବର୍ଷା ହଉଚି ଆଉ। ଉଁ ନାଇଁ ଏ ବର୍ଷ ଟିକେ ମରୁଡି ଆଉ, ଏ ବର୍ଷ ଟିକେ ମରୁଡି।
ତାହେଲେ ଗାଁରେ ଚାଷବାସ ଷ୍ଟାର୍ଟ କଲେଣି?
ଗାଁ ରେ ଚାଷ ବାସ ଚାଲିଚି ବା। ତଳି ପକାପକି ଚାଲିଚି।
ତଳି ପକା ଚାଲିଚି ନା। ଏବେ ଏଭଳି ଦେଖିବାର ବହୁତ୍ ମଜା ଅଲଗା।
ହୁଁ ହୁଁ।
ଯୋଉ ହଳ କରିବାର ମଜା ଅଲଗା। ହଳ ପଛରେ ଧାଇଁବାର ମଜା ଲଲଗା।
ହୁଁ।
ଏବେ ଆଉ କେହି କରୁନାହାନ୍ତି ଆଉ। ଏବେ ଆଉ କେହି କରୁଛନ୍ତି ଏ ପିଲା ଗୁଡାକ।
ଆମେ ଡେଲି ସକାଳୁ ଯାଉଚୁ ନା ଆଉ।
ତମେ ସି ଯାଉଚ ଆଉ ଆଉ ଆମ ଗାଁ ପିଲା ଆଉ କେହି ଯାଉଛନ୍ତି, କେହି ଯାଉନାହାନ୍ତି।
ହୁଁ। ସବୁ ତ ଖାଲି
ଦାଆ ଧରି ଜାଣି ନଥିବେ। ହଳ କରିପାରୁଥିଲେ ନା।
ନା ଆମ ଗାଁ ରେ କିଏ କିଏ ଅଛନ୍ତି? ଏ ତିନି ଚାରି ଜଣ ବେଶୀ ନାହିଁ।
ତାହେଲେ କଲେଜ୍ ଖୋଲିଗଲା। କଲେଜ ଯିବ ଶୁ ସବୁ ସବୁଦିନ ନା? ତାହେଲେ ଖରା ତ ଏବେ କମି ଆସୁଥିବ ଅଧିକ ଖରା ହଉନଥିବ?
ହୁଁ ଖରା ହଁ ବସ୍ ଯାଉଚି।
ତ ସୁବିଧା ହଉଥିବ ଯିବା ପାଇଁ ଆଉ ନା କି?
ହୁଁ ହୁଁ ଠିକ୍ ଠିକ୍।
ପାଞ୍ଚ ଟଙ୍କା ଦେଲେ ଆମେ କଲେଜ୍ ଯିବୁ ନହେଲେ ତ ବସ୍ ବାଲା ଚିହ୍ନା ଅଛି। ତ ପଇସା ବି ନବନି ଆଉ ନେଇକି। ହଁ ଏ ଚିହ୍ନା ସମ୍ପର୍କ ହେଇଗଲେ ଯାହେଲେ ସରକାର ପିଲା ନା ତ ଏମିତିରେ ବି ସରକାର ପଇସା ନିଅ ନ୍ତିନି। ସେମାନେ ପଇସା ଦେବା କଥା ନୁହଁ ବି ଆଉ କଣ।
ହୁଁ।
ଆଉ ଯଦି ଆମେ ପାସେଞ୍ଜର ହିସାବରେ ଯିବା ତ, ପଇସା ଦବାକୁ
ହଁ ଠିକ୍ ହଁ।
ତାହେଲେ ବହୁତ୍ ପିଲା ଯାଉଥିବେ ତ?
ପିଲା ଆମର ଆମର କଣ କି ଆମର ତଳର ଯିଏ ନାଇଁ କି ତଳର।
ତମର ମାନେ ଯିଏ ଲ ହଁ ଛୋଟ ପିଲା। ଯୁକ୍ତ ଦୁଇ ପିଲା ହଁ।
ହଁ ସେମାନଙ୍କୁ ପଇସା ନଉନି ଆଉ।
ହୁଁ ହୁଁ ଭଲ ନା ଆଉ। ସ ସରକାର ସହାୟତା କରିବ କିଏ ସହାୟତା କରିବ।
ହଁ। ଆମେ ଯୁକ୍ତ ତିନି ପିଲା। ଆମୁକୁ ପଇସା ଦେଉନାହାନ୍ତି ହୁଁ।
ଆଉ କିଛି କମ୍ପୁଟର ଶିକ୍ଷା କିଛି କରୁଛ ନା କରୁନ।
ହଁ ସେଇଟା ଚାଲଚି।
ସେଇଟା କରିବୁ ନା କମ୍ପ୍ୟୁଟର ଶିକ୍ଷା ଆଉ।
ହୁଁ।
ସେଇଟା ଜାଣିଥିବାକୁ ପଡିବ ନା କୋଉଟି କୋଉଟା ଲାଗିଯିବ ପାରିବକି।
ହୁଁ। ସେପଟେ ହଁ ଆମର କଣ କି କୁରତି ଗଡ ପଟେ ଭୋଜି ହଉଛି ନା।
ହୁଁ।
ସେପଟେ ପୁରା ଗୋଟେ କ ଅ ଅ ଗୀତଟେ ଲାଗିଚି। ଗାଡି ଗୁଡା ଆସିଛି ଆଉ ବଡ ଗାଡି ଆଉ। ହଁ ପଡୋଶୀ ଗାଁ।
ହୁଁ।
ଆଉ କୋଉ ଗୀତ ଟା ଲାଗିଛି କହିଲ।
ଗୀତଟା ଲାଗିଛି ଶୁଣୁଥିବ ଗୋଟେ ଭଲ ଲାଗୁଥିବ ଅ ନାଇଁକି। ତାହେଲେ ବାହାଘର ଭୋଜି ହଉଛି ବୋଧେ ନା। ଏଇଥର ମୁଁ ଭୋଜି ଖାଇ ପାରିଲିନି କଣ କହିବି ଆଉ ଛାଡ।
ହଁ ଭୋଜି ସେଇଠି ହଉନି ନା କଣ ସେ ତମେ ଯୋଉଠି ଅଛ।
ନା ପା କଣ କରିଆ ଏଇଥର ଗୋଟେ ଭଲ ଭୋଜିଟେ ଖାଇବି ଗାଁ ଭୋଜିଟେ ଭାବୁଥିଲି। ଟିକେ ମଟନ୍ ଟିକେ ଖାଇବି ଭାବୁ ଥିଲି ଛେ ଓହୋ ହେଲାନି ଆଉ। ଆମ ଗାଁରେ କେବେ ଭୋଜିହବ କେବେ କଣ ମୁଁ କଣ ଏତେ ୱେଟ୍ କରିବା।
ଅଛି ପ୍ରବଳ ଭୋଜି ଅଛି ଆଉ।
ହେଲେ ମାତ୍ର ଗୋଟେ ଥରରେ ହେଇଯିବ ନାଁ।
ହୁଁ ହୁଁ ପ୍ରବଳ ପ୍ରବଳ ଭୋଜି ହବ।
ତାହେଲେ ଏ ଆସନ୍ତା ବର୍ଷ ବୋଧେ ଲାଗୁଛି ମତେ ଗୋଟେ ଭୋଜି ହେଲା ଭଳି ଲାଗୁଛି କେଜାଣେ।
ହୁଁ ହୁଁ।
ଆଉ କଣ।
କଣ ଆଉ କ କଣ ଖାନା ପିନା ସବୁ ସରିଲାଣି ନା ନାଇଁ।
ଆମର ରଷେଇ ଚାଲିଛି ଆଉ।
ତ ବାରଟା ହେଇଯାଉଛି ଆଉ। ଖାଇଲା ବେଳକୁ ଆଉ।
ବାରଟା ନାହିଁ ବା ଆମର ସେଇ ସାଢେ ଦଶଟାରେ ଖାଇ ଦଉଛୁ ଆମେ ଏତେ କାହିଁନା ଖାଇ ସାରିଲା ପରେ
ଟିକେ ଆମେ ଟିକେ ମୋବାଇଲ ଟିକେ ଫୋନ ଦେଖୁଛୁ ଟିକେ।
ଏତେ ଜଲ୍ଦି
ଜଲ୍ଦି ନୁହଁ ଆମେ ଟିକେ ଖେଳାଖେଳି କରୁଛେ କ୍ରିକେ
ଅ ଆଗୁରୁ ଆଗୁରୁ କଣ ବାରଟା ଘଣ୍ଟେ ହେଇଯାଉଥିଲା ଏବେ
ନାଇଁ ସେମିତି ନାଇଁ ଆମର ପିଲା ଅଛନ୍ତି ଏବେ ପାଳି କରା ହେଇଯାଇଛି। ତ ଯିଏ ଯାହା ପାଳି ରୋଷେଇ କରାହଉଛି ହେରା ବୁଝି
ନାଁ ଠିକ ଠିକ ସେ ପାଳିଗଲାଟା ଠିକ ଯେ
ହଁ କାହିଁକି ନା ଦେଖ ପାଳି କରିଦେଲେ ଆମେ ସପ୍ତାହରେ ଆମର ଉଁ ଦିଥର ହିଁ ଆସେ। ପାଳି ଆମେ ଏବେ ତିନି ତିନି ଜଣ ରହୁଛୁ ନା। ତ ଗୋଟେ ସପ୍ତାହରେ ଆମେ ଦି ଦିଥର ହିଁ ପାଳି ପଡେ ତ ଆଉ ଚାରି ଦିନ ବୁ ରହିବ। ବଢିଆରେ ସେ ଭଲ ରହିବ କି ନାଇଁ।
ହୁଁ ହୁଁ ଠିକ ଠିକ ପାଳି କଲେ ଠିକ ଯେ
ସେଇ ତା ଦାୟିତ୍ଵ ରଖିବୁ କଣ।
ହୁଁ।